ହେଲୋ,
ହୁଁ କୁହନ୍ତୁ,
ହେଲୋ କଁ କରିଲି ଆପଣ?
ମୁଁ ବର୍ତ୍ତମାନ, ହଁ ଏଇ ମୁ ବର୍ତ୍ତମାନ ଟିକେ ଏଇନା ଚାହା ପିଉଥିଲି।
ଆଉ-ଆଉ କଣ ଖାଉଛନ୍ତି?
ମୁଁ ନା ମୁଁ ଯାହା ମାନେ ଖାଇଥିଲି, ହେଇ ଯିବ ଦିଟା ଅଢେଇଟା ହେଇଯିବ ଉଁ ଆମେ ଆଜି ଗୋଟେ, ଭୋଜି କରୁଥିଲୁ, ଭୋଜି କରୁଥିଲୁ ସେ ମଟନ ହେଇଥିଲା ମାଛ ହେଇଥିଲା ସାଲାଡ ତ ଭାତ, ଏଇସବୁ ଜିନିଷ ଖାଇଥିଲୁ ଆଉ ଥଣ୍ଡା ପିଇଥିଲୁ,
ଆଉ ଆପଣଙ୍କ ଘରେ କିଏ-କିଏ ଅଛନ୍ତି?
ଆମେ ଅଛୁ ମୁଁ ଅଛି ମୋ ମିସେସ୍ ଅଛନ୍ତି ମୋର, ଗୋଟେ ତିନି ବର୍ଷର ପୁଅ ଅଛି, ସାତ ବର୍ଷ ଗୋଟେ ଝିଅ ଅଛି ଆଉ, ବାପା ମା ସମସ୍ତେ ଅଛ ଆ,
ଆଉ ଦେହ ଭଲ ଅଛି,
ହୁଁ ଦେହ ଭଲ ଅଛି,
ଆପଣଙ୍କ ଘରେ ଆପଣଙ୍କ ପୁଅ ଝଅ କଣ ପଢ଼ୁଛନ୍ତି?
ପୁଅ ତ ସ୍କୁଲ ଯାଇନି ସେ ତିନି ବର୍ଷ ହବ ଆଉ ଝିଅ ଟା ତୃତୀୟ, ହଁଁ ପଢ଼ୁଛି ଆଉ,
ଆପଣଙ୍କ ଘର ଲୋକଙ୍କ ଦେହ ଭଲ ଅଛି?
ହୁଁ ଭଲ ଅଛି। ଆଉ ଆପଣଙ୍କ ଘରେ ହୁଁ କିଏ-କିଏ ଅଛନ୍ତି?
ଆପଣଙ୍କ ଘରେ ମାନେ ମୋ ଆମ ଘରେ, ମୋ ବୋଉ ମୁଁ ମୋ ନାନୀ ଅଛ,
ହୁଁ କଁ ପଢ଼ୁଛନ୍ତି ଏବେ?
ମୁଁ ପ୍ଲସ୍ ଥ୍ରୀ,
କଣ୍ଟିନ୍ୟୁ ନା ସରିଲାଣି?
ନାଇଁ ଫାଷ୍ଟ୍ ଟିୟର୍ ହବ,
ଏବେ ଆଡ଼ମିଶନ କରିଛନ୍ତି ଫାଷ୍ଟ ଟିୟର ନାଇଁ କି?
କରିବି,
କରିବେ ମାନେ କୋଉ କଲେଜରେ ପକେଇ ନାହାନ୍ତି ଆଡ଼୍ ମିସନ୍ ମାନେ ଏ-ଏ-ଏ, ଏବେ-ଏବେ ତ ସବୁ ହେଲାଣି ପ୍ଲସ୍ ଥ୍ରୀ ଆଡ଼ମି,
ହଁ ଫାଷ୍ଟ ନା ଆଉ ମୁଁ କରିବି କାଲି ଆଡ଼ୁ କରିବି,
କୋଉ କମ୍ ମାନେ ସେ ପାଖ କଲେଜ ନା-ନା ଅଲଗା କୁଆଡ଼େ,
ହଁ ସେଇ ପାଖ କଲେଜରେ କରିବି ଦେଖିବା ନହେଲେ ସେକେଣ୍ଡ ସିଲେକ୍ସନ ଆଡକୁ କରିବି,
ହୁଁ ଏବେ ତାର ମୋ ମାନେ ମନ ନାହିଁ କରିବାରେ ନାଇଁ କି,
ହଁ ଆଉ ଗୋଟେ ଅନର୍ସ ହୁଁ ପାଇଁ ପକେଇଥିଲି,
ପଲିଟିକାସ୍?
ହଁ।
ହୁଁ ହୁଁ ହଉ ହଉ ଯୋଉଟାରେ ଭଲ ଲାଗିବ ଯୋଉଟା ଭଲ ମାନେ ପ୍ରଫମାସ କରିପାରିବେ ସେଇଥିରେ ପାଠ ପଢ଼ିବା ପାଇଁ ଇଚ୍ଛା ହବ ସେଇଟା ବି ପଙ୍କ ଆସିଲେ ଭଲ ଲାଗିବ। ଜବରଦସ୍ତି କଲେ ବି ସେଟା ମନ ଲାଗ ଲାଗିବନି ପଢିବା ପାଇଁ ଇଚ୍ଛା ହବନି।
ହୁଁ,
ଆଉ
ଆପଣଙ୍କର ମୁଁ ଏଇଠି ବସିଥିଲି ଆଉ।
ହୁଁ ହୁଁ ଖାଇଛନ୍ତି? ଟିଫନ୍ କରିଛନ୍ତି? ହଁ ହ ହଉ।
ଆଉ ଆପଣଙ୍କର ରଜ କେମିତି କଟିଲା?
ଆମର ଏଠି ସେଇ ରଜ କଟିଲା କଣ କି ସେ ଆମର ସବୁ ଛୁଆ ଆମଛ ଟେ ଝିଅ ସବୁ ବଡ ଝିଅ ମିଶିକି
ଆମ ମ୍ୟାରେଜ ଅଛନ୍ତି ଝିଅ ସବୁ ଇନଭାଇଟ କରାହେଇଥିଲା ସେମାନେ ଗୋଟେ ରଜ ମହୋତ୍ସବ କରିଥିଲେ। ରଜ ମହୋତ୍ସବ କରିକି ଏଇ ଗୀତ ଡ୍ୟାନ୍ସ ଫାନ୍ସ କରୁଥିଲେ ଖେଳ ସବୁ କରୁଥିଲେ। ଖାଇବା ପିଇବା ବ୍ୟବସ୍ଥା କରିଥିଲେ ସମସ୍ତିଙ୍କ ପାଇଁ। ଆଉ ଗୋଟେ ଭଲ ମାନେ ଡ୍ୟାନ୍ସ ପ୍ରୋଗ୍ରାମ କରିଥିଲେ। ପ୍ରାଇ ସେସନ ବି ରଖିଥିଲେ। ଛୋଟ ଛୁଆଙ୍କର ସବୁ ଖେଳ ଆମର ହେଲା ବାଟି ଚାମଚ ହେଲା ପୁଚି ହେଲା ହୁଁ ତାପରେ ଏଁ ଆମର ଚେୟାର ହେଲା ଏ ସବୁ ଜିନିଷ ମ୍ୟୁଜିକ ଚିଆର୍ ଯୋଉଟା କହୁଛନ୍ତି। ଏଇସବୁ ଜିନିଷ କରିଥିଲେ। ତାପରେ ଡେଲି ତାଙ୍କର ଗୁପ ଚୁପ୍ କମ୍ପିଟିସନ କରୁଥିଲେ ଖାଇବା ରଖି ଥିଲେ ମାନେ ସମସ୍ତେ ଖାଇ ଖାଇବା ବ୍ୟବସ୍ଥା ହେଇଥିଲା ଲାଷ୍ଟ ଦିନ ବି ଏ ଗାଁ ଡାଙ୍କୁ ଖାଇବାକୁ ଦେଇଥିଲେ ସମସ୍ତଙ୍କ ପାଇଁ କରିଥିଲେ।
ହୁଁ।
ହୁଁ, ଦୋଳି ବି ଭଲ ଭଲ ଦୋଳି ପକେଇଥିଲେ। ଏମତି ସବୁ କରୁଥିଲେ ଛୁଆ ତାଙ୍କର ସବୁ ଆଉ।
ହୁଁ।
ବାଗୁଡି ଖେଳ ବି ବଡ ପିଲାମାନେ ବାଗୁଡି ଖେଳ କରିଥିଲେ। ବାଜା ଫାଯା ଆଣିକି। ଏମତି ହୁଏ ଆଉ, ଆଉ ତମ ପଟରେ କେମିତି କଁ କରନ୍ତି?
ଆମର ଏଠି ରଜ ମହୋତ୍ସବ ସବୁ ବର୍ଷ ହଉଚି ଆମର।
ହୁଁ।
ଆଉ ଡ୍ୟାନ୍ସ ହୁଏ। ବହୁ ବହୁତ ସାରା କମ୍ପିଟିସନ ହୁଏ, ବହୁତ ସାରା ଦୋଳି ପଡେ। ପ୍ରାଇଜ ବି ଦିଆଯାଏ, କବାଡି ହୁଏ, ଆ ବହୁତ ହୁଏ ଆଉ।
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ।
ସେନ୍।
ହଁ, ହଁ, ହଁ ଆଉ ତମ ପଟରେ କଣ ସବୁ ପର୍ବପର୍ବାଣି ହୁଏ? ଭଲ ଜିନିଷ କଣ ହୁଏ?
ଆମର ଲକ୍ଷ୍ମୀ ପୂଜା
ହୁଁ, ହୁଁ।
ଆଉ ସ ଆଉ ତ ସବୁ କିଛି ହୁଏ। ଏଇ ଗଣେଶ ପୂଜା ସବୁ ତ କିଛି ହୁଏ ଆଉ।
ହୁଁଁ, ନା ଆମର ବି ଏଠି ଲକ୍ଷ୍ମୀ ପୂଜା ହୁଏ। ଦଶହରା ହୁଏ। ରଥଯାତ୍ରା ହଏ। ଏବେ ହବ ଚାଲିଛି ରଥ ତିଆରି ଚାଲିଛି। ଗଣେଶ ପୂଜା ହୁଏ। ଅଷ୍ଟପରି ବୀ ହୁଏ। ତାପରେ ଉଁ ଦୋଳ ପୂର୍ଣ୍ଣିମା ହୁଏ। ଏ ସବୁ ଗାଁରେ ସବୁ ଆମର ସାଂସ୍କୃତିକ କାର୍ଯ୍ୟ ଆମର ହୁଏ। ଯୋଉ ଆମର ଏପ୍ରିଲ ମାସରେ ପଣା ଶକ ସଂକ୍ରାନ୍ତି କି ପାଲା ଫାଲା ଆମର ଗାଁରେ ବି ହୁଏ। ଅନୁଷ୍ଠାନ କରାଯାଏ।
ଆଉ ଶୀତଳ ଷଷ୍ଠୀ ଶଷ୍ଟୀ ଆମ ଆପଣଙ୍କର ଉଁ ସେଆଡେ ପାଳନ କରାଯାଉଛି ନା ନାଇଁ?
ଶୀତଳ ଷଷ୍ଠୀ ମାନେ ଯୋଉ ଆମର ଯୋଉ ଆ ଜ୍ୟେଷ୍ଠ ମାସ ରେ ଯୋଉଟା ହୁଏ।
ମାନେ ନାଇଁ ଶିବ ପାର୍ବତୀଙ୍କ ବାହାଘର।
ହଁ, ଶିବ ପାର୍ବତୀଙ୍କ ବାହାଘର ଆମ ଗାଁ ପାଖରେ ଗୋ ଗୋଟେ ଗାଁ ସେଇଠି କରୁଥିଲେ। ଆମ ପଞ୍ଚାୟତ ରେ ସେ ଗାଁ, ଆମ ପଡୋଶୀ ଗାଁ ରେ।
ଆଉ, ଆ ଆମ ଗାଁରେ ମ୍ ସେମତି ଖାଲି ପୂଜା କରିଦିଅନ୍ତି। ଆମର କରିଥିଲୁ ମଝିରେ ଉଁ ସବୁ ବର୍ଷ କରିନଥିଲୁ। ମୁଁ ଆଜି ଆମର ଯୋଉଁ ବର୍ଷ ଆମେ ବର ଆଉ ଓସ୍ତ ଗଛ ବିବାହ ମାନେ କରିଥିଲୁ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
ତାପରେ ଆମେ ଶିବ ପାର୍ବତୀ ବିବାହ କରିକି। ପାର୍ବତୀ ମାଙ୍କୁ ସ୍ଥାପନ କରିୁଥିଲୁ। ତାପରେ ସେଇ ସେଇ ଶୀତଳଷଷ୍ଠୀ ଦିନ ଖାଲି ପୂଜା ହେଇଯାଏ। ଆଉ ସେମିତି ଭୋଜି ଭାତ କରିକି, ସେମିତି କିଛି ଆଉ ଏବେ ଆଉ ହଉନି।
ହୁଁ। କାଇଁ ବନ୍ଦ ହେଇଗଲା କଣ ପାଇଁ?
ବନ୍ଦ ଏମିତି କିଛି ନାହିଁ। ମାନେ ସବୁ ଜିନିଷ ର ଗୋଟେ ସହଯୋଗ ଦରକାର।
ସେଇ
ବିନା ସହଯୋଗରେ କୌଣସି ଜିନିଷ କରିବାଟା ବି ସମ୍ଭବପର ନୁହେଁ।
ହୁଁ।
ତେଣୁକରି ସମସ୍ତଙ୍କ ସହଯୋଗ ଦରକାର। ଆଉ ତୁ ପଇସା ବି ଖର୍ଚ୍ଚ ବି ଦରକାର। ହେଲା। ସବୁ ଜିନିଷ ହେଲେ ଯାଇକି ଗୋଟେ ଅନୁ ଅନୁଷ୍ଠାନ ଆମେ ଆଗେଇବା। ଆଉ ଏଠି ତ ଜଣେ ଦି ଜଣ କାମ ନୁହେଁ ନା।
ହୁଁ।
ଆଉ ଏବେ ପାଠ ପଢାପଢି କରିଛ ନା ନାଇଁ।
ହୁଁ, କରୁଛି। ମାନେ ପ୍ଲସ୍ ଥ୍ରୀରେ ତ ଆଡମିସନ କରିବି ଆଉ।
ହୁଁ, ଭଲ ରେଜାଲ୍ଟ ହେଇଥିଲା ନା ନାଇଁ? ସାଇନ୍ସ ନା ଆର୍ଟସ ପଢୁଛନ୍ତି? ଓ ହୋ ହଁ, ହଁ। ହଁ।
ଆଜ୍ଞା ଆଉ ଆପଣଙ୍କ ଆଡେ ବର୍ଷ କଣ କଇଲେ?
ମୁଁ କଇଲି ନାନୀ ପ ପଢ଼ା ସଲ୍ ନାନୀଙ୍କର ପଢା ସରିଗଲାଣି ନାଇଁ କି?
ପଢ଼ା ସରିଗଲାଣି।
ହୁଁ।
ଆଉ ବର୍ଷା ହେଇଥିଲା ସିଆଡେ?
ବର୍ଷା ନାହିଁ ବହୁତ ଅସୁବିଧା ବର୍ଷାର ସମସ୍ୟା ଏନାକେ। ବହୁତ ଜଟିଳ। ଆଁ ଲୋକମାନେ ଚାଷ କାମରେ ବହୁତୀ ମାନେ ଟିକେ ଅସୁବିଧା ସବୁ ସମ୍ମୁଖୀନ ହଉଛନ୍ତି। ହୁଁ ଗରମ ବି ଲାଗୁଛି ଆଜି ଜୋର ଖରା ବି ହେଇଥିଲା।
ହୁଁ।
ବର୍ଷା ବି କାଇଁ ଚାରି ପାଞ୍ଚ ଦିନ ହେଲା ଉଠଉଥିଲା କିନ୍ତୁ ବର୍ଷା ହେଲାନି। କଣ କରିବା ଯେତେବେଳେ ତାର ସମୂହ ହବା କଥା ହବ ଆଉ କଣ କରିବା।
ହୁଁ।
ପ୍ରାକୃତିକ ଜିନିଷ ତ, ଆମେ କିଛି କରିପାରିବାନି ନା?
ହୁଁ।
ଭଗବାନଙ୍କର ଯେତେବେଳେ ଯାହା ଥିବ, ସେୟା ହିଁ ହବ ଆଉ।
ହଁ।
ଆଉ? ଆଉ କଣ ଖବର କୁହନ୍ତୁ? ଆଜ୍ଞା।
ମୁଁ କଇଲି, ଆଉ କଣ କୁହନ୍ତୁ?
ଆଉ କଣ, ଆମର ଏମିତି ଆଜି ତ ଖରା ଜୋର୍ ହଉଥିଲା। ତାପରେ, ପାଗ ଟିକେ ସକାଳେ ଭଲ ରହିଥିଲା। ତାପରେ ଖରା ତ ବହୁତ ଜୋରେ ଆଜି ହେଇଛି। ହୁଁ। ଲୋକମାନେ ଟିକେ ଚାଷ କାମ ଟିକେ ସବୁ ଚଲେଇଛନ୍ତି ଯେ, ଟିକେ ଅସୁବିଧା ହଉଛି ଆଉ।
ହୁଁ। ସେଆଡେ ଚାଷ କାମ ଆରମ୍ଭ ହେଲାଣି?
ହୁଁ, କରୁଛନ୍ତି ସେମିତି ମୋଟର-ଫୋଟର ଲଗେଇକି, ପାଣି ମଡେଇକି, ଯାହା ଯେମିତି ଚଲେଇଛନ୍ତି ଆଉ। ଚାଷୀ ତର କଥାରେ ଅଛି, ଚାଷ ତର ତର ବଣିଜ ମଠ। ତେଣୁକରି ଚାଷ ଟା ଅଛି, ତର ତର କାମ। ସେଇ ଟାଇମରେ ଯଦି ତୁମେ ସେଇ ଜିନିଷଟା ନ କରିବ, ହଁ, ସେଇଟା ହିଁ ନ ହବା। ହବନି। ସେ ବର୍ଷାକୁୁ ପେରା କରନ୍ତୁ କି, ବର୍ଷା ହଉ କି ବର୍ଷା ନ ହଉ। ତେଣୁକରି ଚାଷୀ ତ ସବୁବେଳେ, ସେମାନେ ଯୋଉ ସମୟରେ ଯୋଉଟା କରିବା କଥା, ସେମାନେ କରିବେ। ପାଣି ମଡାନ୍ତୁ କି, ପାଣି ନେଇକି ଛିଞ୍ଚନ୍ତୁ। ହୁଁ, କି କେନାଲ ରେ ମଡ଼ାନ୍ତୁ। ଏଇସବୁ ଜିନିଷ। ଆଜ୍ଞା।
ଆପଣଙ୍କର କରୁଛନ୍ତି ନା, ନାଇଁ?
ଚାଷ ତ ହଁ, ଚାଷ ଆମର ହଉଛି ନା। ଆମର ଚାଷ ଚାଷୀ ଘର ଛୁଆ ଆମେ, ଚାଷ କରିବାନି? ଆଗେ ଆମର ଯେତେ ଯୁଆଡ଼େ ଇନକମ୍ ଯାହା ହେଲେ ବି, ଆଗେ ସିନା ଚାଷଟା କଲେ, ଆମେ ନିଜେ ଖାଇକି ପାଞ୍ଚ ଜଣଙ୍କୁ ବଞ୍ଚେଇବା ନା ଖାଲି ପଇସା କମେଇଲେ ବଞ୍ଚି ହବ?
ହୁଁ, ଆଉ ଆରମ୍ଭ କଲେଣି।
ହୁଁ, ଆରମ୍ଭ ହଁ ତଳି ଗୋଟେ ଖେପ ଆମର ପକାଇଛନ୍ତି। ଆହୁରି ଦିକ୍ଷେପ ପଡିବ ଗହିର ବିଲରେ ପଡିବ, ପଶି ବିଲରେ ପଡିବ ଯେ। ପାଣି ତ ନାହିଁ ଆମର ମଟର ବି ନେଇକି ମଡେଇଥିଲୁ, ପୁଣି ମଟ ମଟର ନେଇକି କାଲି ହବ ଯଦି ଆସିକି ଆମ ମୂଲିଆ କାଲି ଯିବେ। ମଟର ଫଟର ନେଇକି ମଡେଇବି ଆଉ।
ହଉ ମୋର କାମ ଅଛି ମୁଁ ରଖୁଛି। ମୋର କାମ ଅ ଛି ମୁଁ କହିଲି ମୋର କାମ ଅଛି ମୁଁ ରଖୁଛି।
ହଉ ଠିକ୍ ଅଛି ହଉ।
ହଁ।